ନମସ୍କାର ଭାଇ ଜୟ ଜଗନ୍ନାଥ।
ଭାଇ ନମସ୍କାର ଜୟ ଜଗନ୍ନାଥ। ଭ କେମିତି ଅଛନ୍ତି ଏଇ ଜଷ୍ଟ ଏବେ ଖାଇ ଖାଇକି ଆସିଲି ଏବେ ଯଷ୍ଟ।
ଓୁଁ ହୁଁ କଣ ଖାଇଲେ?
ଏଇ ରୁଟି ଆଉ ଭଜାଘରିକା ହେଇଥିଲା କୋବି ଭଜା ଘରିକା।
ଚିହ୍ନିପାରୁଛନ୍ତି ତ?
ଆଜ୍ଞା ଆଜ୍ଞା।
ହଁ ହଁ।
ଆଉ କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି ଆଉ।
ଆଚ୍ଛା ଏବେ କୋଉଠି?
ଏବେ ଭାଇ ଅଛି ବା ବାଙ୍ଗାଲୋର ରେ କହୁଥିଲି।
ହଁ ହଁ ନାଇଁ ନାଇଁ ବାଙ୍ଗାଲୋରରେ ଅଛନ୍ତି ତ? ଭଉଣୀ ଆସିନାହାନ୍ତି ଏବେ ଯା?
ନା ଆଜି ଆସି ପହଞ୍ଚିବା ତିନିଟା ରାତିରେ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ଆଜି ଆସି ପହଞ୍ଚିଲେ ଆମେ ତିନି ଚାରି ଦିନ ଛାଡି ଯିବୁ ଆଉ ବୁଲାବୁଲି କରିକି
ଆଚ୍ଛା।
ହୁଁ ମାମା ଅଛନ୍ତି ନା ଇଆଡେ ବୁଲାବୁଲି କରିକି।
ହଁ ହଁ ହଁ ହଁ।
ହଁ।
ଆଜ୍ଞା ଆଜ୍ଞା।
ଆଉ ପୁଅ ଝିଅ?
ଉଁ ପୁଅ ଟିକା ବଡ ପୁଅ ତ ଶୋଇପଡିଲାଣି ଅ ସା ଏବେ ଯାଏ ଶୋଇନି ବୁଲୁଛି ଟିକେ ପିସା ପିିସି ହରିକାଯୋଉ ଆସଛନ୍ତି। ସେ ତାଙ୍କ ପଛ ଛାଡୁନି ଟିକେ ଆଉ ତାଙ୍କ ସାଙ୍ଗରେ। ଆଜ୍ଞା ଆଜ୍ଞା।
ଆଜ୍ଞା ଆଉ ଆଜି ଏବେ କଣ କାମ ଚାଲିଛି ନା ନାଇ କିଛି।
ନାଇଁ ଏବେ ଆଜି କିଛି କାମ ନାହିଁ ଏବେ ରବିବାର ଥିଲା। ଅଛି ଏବେ ଫେରେ ଦୁଇ ତାରିଖ ଦିନ ଅଛି।
ହଁ।
ଆଉ ତାପରେ ଅଛି ଛଅ ଆଠ ତାପରେ ବାର।
ଓହୋ କଉ କାମ ସାରିକି ଯାହାପେଲେ। ଆମର ମହାପ୍ରଭୁ ବାହାରିବେ ବଡ ଦାଣ୍ଡକୁ ବୁଝିଲେ କି। ନା ମାନେ ପୁରୀ ଟିକେ ଯାଆନ୍ତୁ ଫ୍ୟାମିଲି ନେଇକି।
ପୁରୀ ଆକ୍ଚୁଆଲି କଣ ମୁଁ ତ। କାଲି ବାହାରକୁ ଯାଉଛି ଭୁବନେଶ୍ଵର ଯାଉଛି ଗାଁ ରେ ଟିକେ କାମ ଅଛି ଗୋଟେ ଶୁଭ ଘାରିଆ କାମ ଅଛି ତ।
ଆଜ୍ଞା।
ଅ ତାଙ୍କର। ତ ନିମାପଡା ବି ଯିବାର ଅଛି ଟିକେ।
ଆଜ୍ଞା।
ତ ସେଥିପାଇଁ କାଲି ଟିକେ ବାହାରୁଛି ଯିବି ସେପଟୁ କାମ ସାରିକି ଆସିକି ଏପଟେ ବି ଟିକେ ମୋର କାମ ରହିଯାଉଛି।
ହୁଁଁ କାମ ସାରେ ଆଗେଇଯିବ ବୁଝିଲେ କି କାମ ନ କଲେ ଆଉ ଘରେ ବସିଲ କିି ହେବୋକି।
ନାଁ ଏକରେ ତ ବହୁତ ଭିଡ ରହୁଛି ଆଉ ଭିଡ ଆମେ ଏତେ ଇଏ କରି ହେବନି। ତେବେ ବି ଯଦି ସୁବିଧା ହୁଏ ନିଶ୍ଚୟ ଯିବି। ମୁଁ ତ ଚାହୁଁଛି ମାନେ
ହଁ ଏବେ ନହେଲେ ଫାଙ୍କା ଟିକେ ହେଇଗଲେ ବି ଯିବେ ଆଉ ହଁ ଯିବ ସମସ୍ତେ ବୁଲାବୁଲି କରିକି ଆସିବେ। ମୁଁ ତ ସାରେ ଯିବି ଦଶ ତାରିଖ ଭିତରେ ପଳେଇବି।
ହଁ ହଁ ହଁ ହଁ
ଗଲା ପରେ ଯାହାଲେ ଯିବି ଟିକେ ମୁଁ ତ ଯାଉ ଯାଉ ବାହୁଡା ନହେଲେ ସୁନାବାସ ଆଉ। ଗା ଭିତରେ ତ ଯାଇ ହବନି ହଁ ମୁଁ ଲେଟ ହବ ନା ଗା ଭ ଲେ ଦିଦି କାଲି ଆସି ପହଞ୍ଚିଲେ ବୁଲିବାକୁ ଯିବାର ଅଛି।
ଆଜ୍ଞା
ହଁ ତ ଏପଟୁ ବାହାରୁ ବାହାରୁ ହେଇଯିବ ମତେ ଲାଗୁଚି ଆଠ ନ ଦଶ ଆଡକୁ ବାହାରିବେ। ଓଡ଼ିଶା
ଆଜ୍ଞା
ହ ତ ତା ଭିତରେ କାମ ଫାମ ସରିକି ଯାହା ବଲେ ଯିବି ବୁଲିକି ଯିବି ଏକାଥରେ ମହାରାଷ୍ଟ୍ର ଆଉ
ଆଜ୍ଞା ଆଜ୍ଞା ଆଜ୍ଞା
କଣ କଣ କରିବା ଏତେ ଦିନ ହେଲା ବସିଲେଣି ଆଉ ଘରେ ବସିଲେ ହବ କି?
ହଁ ନିଶ୍ଚୟ ନିଶ୍ଚୟ ମାନେ କାମ ଆଗ ଯେମିତି ଯାହାଲେ ବି ଦେଖିବାକୁ ପଡିବ ନା।
କାହିଁ ଆଜିିକାଲିକା ଦୁନିଆରେ ଏକ ଟଙ୍କା ବି କେହି ଦେବେନି ଭାଇ
ଆଜ୍ଞା
ହୁଁ ତମ ପାଖେ ଯେତେବେଳେ ଧନ ଥିବ ସମସ୍ତେ ମନ କିଣି ନେବେ ହୁଁ ଆଉ ଯଦି ଧନ ନାହିଁ ତ ତମେ କିଏ ମୁଁ ଜାଣିନି।
ଆଜ୍ଞା ସେଟା ତ ସତକଥା
ହଁ ହଉ ଆଉ କଣ କୁହନ୍ତୁ ଭାଇନା
ଆଜ୍ଞା
ହୁଁ ହୁଁ ଆପଣ ବୋଧେ ଆପଣ ଲେଟରେ ବୋଧେ ଶୁଅନ୍ତି ଆଉ।
ଅ ଲେଟ ରେ କଣ ଟିକେ ଏମିତି ଆଗରୁ କଣ କାମ ଅ ସରିଲା ବେଳେ ହେଇଯାଉଥିଲା।
ହଁ
ଆ ଲେଟ୍ ହେଇଯାଉଥିଲା ଏବେ ତ କାମ ଯେହେତରେ ନାହିଁ। ତ ଯେତେବେଳେ କାମ ଦିନ ତ ଆ ଫେରୁ ଫେରୁ ସକାଳ ହେଇଯାଏ। ମାନେ ପାଖାପାଖି ସାଢେ ଛାଟା ପାଞ୍ଚଟା ପାଖାପାଖି ହେଇଯାଏ କେତେବେଳେ ଛଟା ବି ହେଇଯାଏ।
ହଁ ତୁ ଯାହା କୁହ ଭାଇ କିନ୍ତୁ ମାନେ ଦେଖ ଭାଇ ଆମେ ଦିନିରେ ଯେତେ ବି କାମ କରେ କିଛି ବି ବଧି ବନି ଦି ଘଣ୍ଟା ବି ଶୋଇପଇଲେ ବି ଶାନ୍ତି। କିନ୍ତୁ ତମେ ରାତିରେ ଯଦି ଘଣ୍ଟେ ବି କାମ କରୁଛ ରାତି ଅନିଦ୍ରା ହେଇକି ଇଏ ଭାରି ବାଧେ ଠିକ ନା ନାଇଁ
ନା ନା ସେଇଟା ନାଇଁ ତ ସେଇଟା ସତ କଥା କିନ୍ତୁ ଆକ୍ଚୁଆଲି କଣ ଆମର କାମଟା ହିଁ ସେଇଭଳିଆ ଆମର ଯେହେତୁ ଡେକୋରେସନ ଲାଇନ ଅ ଭୋଜିଭାତ ସରିଲା ମାନେ ଆମକୁ ମାଲ ଖୋଲା ଖୋଲି କରିବାକୁ ପଡ଼େ
ଠିକ କଥା ନହେଲେ ନାଇଁ ଛୁଆ ଯୋଉ ଆଜିକାଲିକା ଅଛନ୍ତି ଛୁଆ ସବୁ ନେଇଯିବେ
ଉଁ ଯେହେ ତୁ ଫୁଲ କାମ ଇଏ ରହୁଛି ତ ସବୁ କାମ ରହୁଛି
ହଁ
ସେଗୁଡା ନ ଖୋଲିଲେ ପଛେ ଟେଣ୍ଟ ର ଗ୍ରୀଡ ଫ୍ରିଡ ପରେ ବାନ୍ଧ ଏ ଖନ୍ଦାରେ ଚଳିବ
ଆଜ୍ଞା
କିନ୍ତୁ ଫୁଲ ଫୁଲ ଆଗ କଢାହେଇଯାଏ ଯେତିକି ସୋ ପିସ୍ ଆଇ ଆଇଟମ୍ ସେଗୁଡାକ ସବୁ ନ କାଢିଲେ କାଚ ଫାଚ ଆଇଟମ୍ କି ସୋ ପିସ୍ ଆଇଟମ୍ ସେଗୁଡା ନ କାଢିଲେ ସେଗୁଡାକ ଧୂଳି ଦେବେ ଲୋକ ଟଣା ଓଟରା କରିକି ନେଇଯିବେ।
ହଁ ଛୋଟ ଛୁଆଗୁରାକୁ ଲୁଚେଇ ନେଇଯାଆନ୍ତି ମୁଁ ବା ଆମର ସେଇଠି ମୋ ଭଉଣୀ ବାହାଘରକୁ ସବା ତାଲା ସେ ଲଗେଇ ଲାଗେଇକି ଗଲେ କହିଲେ ଏତିକି ଅଧା ରହିବ ଆଉ ଅଧା ଆମେ ନେଇଯିବୁ।
ହୁଁ ହୁଁ।
ସିଏ ସବୁ ସକାଳ ହେଲାଣୁ ବାହାଘର ସରିଲା ପରେ କିଏ କୁଆଡେ ସବୁ ନେଇ
ହଉ ସେ କଣ ନା ଅଁ ଆଉ ମୋର ଯୋଉ ଆଇଟମ୍ ଅଛି ସେଗୁଡା ଟିକେ ପ୍ରିମିୟମ୍ ଆଇଟମ ଗୁଡା ଅ
ହଁ।
ତ ସେ ସେଥିପାଇଁ ତାକୁ ଯଦି ମାନେ ନ ଖୋଲା ହୁଏ ଏବେ କଣ ଲୋକ ଜାଣିଗଲେଣି ଯେ ଅ ଟାଣି ଓଟାରି ନେଇ ଯାଉଛନ୍ତି ସେଥିପାଇଁ ଯୋଉଗୁଡା ଟଙ୍କେ ଦି ଟଙ୍କିଆ ମାଲ ଯୋଉଗୁଡା ସେଗୁଡାକୁ ଲଗେଇକି ଛାଡି ଦେଇଥାନ୍ତି। ହୁଁ ସେଗୁଡା ଛାଡି ଦିଅନ୍ତି କଣ ଗୋଟେ ଲାଗିକି ବି ଅଛି ଆଉ ଯୋଉଦିନ କାମ ସେଦିନ ଆମେ ଭଲ ମାଲ ଲଗେଇବି କିନ୍ତୁ ମୋର ସବୁ ଯେହେତୁ ପ୍ରିମିୟମ୍ ଆଇଟମ୍ ଅଛି କାଇନା ମୁଁ ସେଥିପାଇଁ ଛାଡି ପାରେନି। ମୁଁ ଫିଲ୍ଡରେ ରହିକି ଏଗାରଟା ସାଢେ ଏଗାରଟାରେ ସରୁ ଯେତେବେଳେ ସରେ ଆଗ ସେ ସେଇ ମାଲଟା ଖୋଲିଦିଏ। ସେଇ ମାଲଟା ଖୋଲିଦେଲେ କଣ ପିଲା ଉଁ କାହିଁକିନା ଗୋଟେ ଦିନର ତ ମଜୁରୀ ତ ଯାହାଲେ ବି ନେବେ
ହଁ।
ତ ଯେହେତୁ ମୋ ପିଲା ଅଁ ରହୁଛନ୍ତି ମୋ ପାଖରେ ସେଥିପାଇଁ ସେମାନେ ରାତାରାତି ସେଗୁଡ଼ା ଖୋଲି ଦିଅନ୍ତି ଖୋଲିକି କମ୍ ସେକମ ଗୋଦାମ ଯାଏ ପଳେଇ ଆଇଲା ପରେ ତା ପରଦିନ ଟେଣ୍ଟର ଇଏ ହଉ ବା ଟେବୁଲ ଫେବୁଲ ହେନ ତେନ ସେ ସବୁ ପରେ ଆସିଲେ ଚଳେ।
ତାପରେ ବି ଆଜି ଆଜିିକାଲି କା ଦେଖନ୍ତୁ ଭାଇନା ଆଜିକାଲିଆ ଲୋକ ତମେ ଯଦି ସବୁ ଆଇଟମ କହୁଛ ଭଲ ଲାଗିବ ଫଟୋସୁଟ ପାଇଁ ଯେ କୌଣସି ଇଏ ହଉ ସେମାନେ କହିବେ ଏତେ ଟଙ୍କା ଏତେ ଟଙ୍କାରେ ଆମେ କେମିତି କରିବନି ଦି ହଜାର ଟଙ୍କାରେ ହେଇପାରିବ କି?
ହଁ ହ ସେଇଟା ଆମେ ବି ଫେସ୍ କରୁଛୁ ସମସ୍ତେ ସେଇଟା ଫେସ୍ କରୁଛୁ ଆମେ। ନାଇଁ ତା ତା ନାଇଁ ତାପାଇଁ ବି ତା ପାଇଁ ବି ମାନେ ସିଏ ଯଦି ଜଣେ ସେ ଭଳିଆ କିଛି କହୁଛନ୍ତି ତାଙ୍କ ପାଇଁ ବି ଆନ୍ସର ଅଛି ଆମ ପାଖରେ କିନ୍ତୁ ସେଟା ଲୋ କ ଦେଖିକି କଥା ହବାକୁ ପଡେ ଆଉ।
ହଁ।
କାଇନା ବହୁତ ଜଣ ଅଛନ୍ତି ଯୋଉମାନେ ପ୍ରିମିୟମ ହିଁ ଖୋଜନ୍ତି ଆମକୁ ମାଲ ଦରକାର ନାହିଁ।
ହଁ ପ୍ରିମିୟମ୍ ହଁ ଯୋଉମାନେ ସବୁ ବାହାରେ ରହିଗଲେ ସେମାନଙ୍କର କାମ ଭାଇ ଭଲ ଥିବ ପଇସା ଦବୁ ଆଉ ଗାଁଉଲି କଣ କହିଲ ହଁ ଗାଁଉଲି କହିବି ଆମେ ପାଞ୍ଚ ହଜାର ଟଙ୍କାରେ ଆମକୁ ଦବ ତିରିଶ ହଜାର
ହଁ ହଁ ହଁ ହଁ ସେଇ ଜିନିଷ ହେଲା କଥା। ତ ବହୁତ ଜଣ ଅଛନ୍ତି ଆମେ ବି ଆମେ ବି ନିଜସ୍ଵ ସେହି ଭଳିଆ ମାନେ ଅ ଇଏ ଯେତେବେଳେ କଥା ହବାକୁ ଯାଉଛୁ ଯେ ଭାଇ ଅ ଏତିକି ଟଙ୍କା ଏତେ ଟଙ୍କା କଣ ତମରତ ଖାଲି ଆାଣିକି ପୋଷିବ ଉପରୁ ଉଠେଇ ନେଇଯିବ ଆଉ କଣ ଆମ ପାଖରେ ଛାଡିଦବ ଆରେ ତମ ପାଖରେ କାଇଁ ଛାଡିବୁ?
ସେମାନେ ଜାଣିପାରନ୍ତିନି ଏଥିରେ ସବୁ କଷ୍ଟ ରହୁଛି ମଜୁୁରୀ ଏତିକିଟା ଯିବ ଜଣେ ନିକିମା ହେଇକି କାମ କରିବ। ଜଣେ ରହିବ ଅନିଦ୍ରା ହେଇକି, ହେଁ ଏସବୁ ସେମାନେ
ତ ସେମାନେ ବୁଝନ୍ତିନି, ହଁ।
ହଁ
ତ ତାପରେ ଧୀରେ ଧୀରେ ଏ ତାଙ୍କୁ ତାଙ୍କୁ ବି କଥା କହିବାର ଇ ଇଏ ଅଛି କଣ ମାନେ ସେ ସେମାନେ କେତେ ମାନେ କେତେ ଡେରି ଲଗେଇବାକୁ ଚାହୁଁଛନ୍ତି କଣ କରିବାକୁ ଚାହୁଁଛନ୍ତି? ତାଙ୍କଠୁ ଗୋଟେ ଓଭର ଭ୍ୟୁ ନେଇଗଲା ପରେ, କାହା ସାଙ୍ଗରେ କେମିତି କଥା ହବାର ଅଛି ତମେ ସେଇ ହିସାବରେ କଥା ହେଇଯାଅ। ଆ ଆଙ୍କୁ ଯଦି ପାର୍ଟ ବାଇ ପାର୍ଟ କରିଦେବେ ପାର୍ଟ ବାଇ ପାର୍ଟ ଯଦି କରିଦେବେ ତ ସେ, ହାଁ, ହାଁ ହାଁ ହାଁ
ହଁ ଫାଷ୍ଟ ଫାଷ୍ଟ ଟିକେ ଇଏ ଲାଗିବ ଲସ ଖାଇବେ ତାପରେ ଆସ୍ତେ ଆସ୍ତେ ଜାଣିଗଲା ପରେ ଦୁନିଆଟା ତାପରେ ହେଲା ଆଉ।
କାହିଁକି ନା ମୁଁ ଫାଷ୍ଟ ଫାଷ୍ଟ କଣ ମାନେ ଲୋକ କୋଡିଏ ତିରିଶ ହଜାର ବି ଦଉଥିଲେ ତ ମୁଁ ଭଲ ମାଲ ଲଗେଇ ଦଉଥିଲି।
ହଁ ସେଇଟା।
ତ ସେଇଟା ମୁଁ ପରେ ଜାଣିବାକୁ ପାଇଲି ସେଠି ସେହିଭଳିଆ ମାଲ ଲଗେଇବାର ହିଁ ନଥିଲା। କାହିଁକିନା ଯୋଉଠି ଲକ୍ଷେ ଟଙ୍କା ଯିବ ସେ ମାଲ ଲଗେଇଦେଲେ ଲାଭ ଅଛି।
ତାପରେ ଆଉ ଗୋଟେ ଜିନିଷ ବି ତମେ ଧର ହେ ଧର ଅ ତିରିଶ ହଜାରରେ ହେଇଥିବ ଫଇସଲା ତାପରେ ବି ସବୁ ସରିଲା ସଇଲାବେଳକୁ କଣ କରିବେ ପଚିଶ ହଜାର ଦେବେ ତମକୁ।
ହଁ ସେଇଟା ତ ହ ହୁଏ ସେଇଟା ଯାହାଲେ ବି ହବ ତ ଅ କଣ କରିବା?
ବୁଝିଲ ନା ନାଇଁ କିଛି ବଞ୍ଚିଲେ ହେଲେ ମାନେ ଲସ୍ ଲସ୍ ନ ହଉ କିନ୍ତୁ କମ୍ ସେ କମ୍ ଖର୍ଚ୍ଚ ବାର୍ଚ୍ଚ ଯାଇକି କିଛି ବଞ୍ଚି ଯାଉ।
ହଁ ଲସ୍ ହବା ଦରକାର ନାଇଁ, ପ୍ଲସ୍ ଆମର କଷ୍ଟମର ବି ବିଗଡିବା ଦରକାର ନାଇଁ।
ବିଗଡ଼ିବା ଦରକାର।
ହଁ ତ ସିଏ ବି ଠିକ ଖୁସିରେ ରହିବ ଆମେ ବି ଖୁସିରେ ରହିବା।
ତ ଆପଣ ବୋଧେ ଆଣିବାକୁ ଯିବେ ବୋଧେ?
ନାଇଁ ମୁଁ ତ ଯୋଉ ଯିବି ଆଉ ଦଶ ପନ୍ଦର ଦିନ ପରେ ଯିବି ଆଉ।
ତ ମୁଁ ଟିକେ ପରେ ଆପଣଙ୍କୁ
ହଁ ହଁ ହଁ ହଉ ଠିକ ଅଛି ହଉ ଠିକ୍ ଅଛି।